ଓ ହ ହାଲୋ। ହାଲୋ ହେଲୋ।
ହଲୋ ହଲୋ ହଲୋ ହଲୋ ହାଲୋ ହାଲୋ।
ଆପଣଙ୍କୁ ଆପଣଙ୍କୁ ମୋ ଭଏସ୍ ଶୁଭୁଛି?
ହଁ ଏବେ ଶୁବୁଚି କିନ୍ତୁ ଆଉ ଟିକେ ଜୋରରେ କୁହନ୍ତୁ।
ଆପଣଙ୍କୁ ମୋ ଭଏସ ଶୁଭୁଚି।
ଶୁଭୁଚି ଶୁଭୁଚି କିନ୍ତୁ ଆଉ ଟିକେ ଜୋରରେ କୁହନ୍ତୁ।
ଆଚ୍ଛା ହଉ ହଉ ବୁଝିପାରିଲି ବୁଝିପାରିଲି ଆପଣ କଣ କହିବାକୁ ଚାହୁଁଛନ୍ତି।
ହଁ ଆଜ୍ଞା ନମସ୍କାର।
ନମସ୍କାରେ ବୁଢାଟେ ହେଇଥା ମୁଁ ଏଇ କଲେଜ ଆରୁ ଆଇଲିି ଆଉ।
କଲେଜ ରୁ ଆଇିଲେ ଆଜି କଣ ପାଠ ପଢା ହେଲା?
ଆମର ତ ଆପଣଙ୍କୁ ଆପଣ ଜାଣିଥିବେ କଲେଜରେ ଆମର ବହୁତ। ପ୍ରକାରର ପାଠ ପଢ଼ା ଚୁଲେ ଚାଲେ।
ହଁ ହଁ।
ତ ମୋର ଜଣେ ଉପରେ ସାର୍ ଅଛନ୍ତି ଯିଏ ଆମର ଲ୍ୟାବ ର ଟେକ୍ନିସିଆନ୍।
ହଁ ହଁ।
ତ ଆମେ ଚାରିଟା ପାଞ୍ଚଟା ଯାଏ ଥିଲୁ। ମାନେ ଆମେ ସବୁ ଟିଚର୍ ମାନେ ତ ସିଏ ଖାଲି। ମୋତେ ଆଉ ସ୍ନେହା ମାଷ୍ଟରାଣୀଙ୍କୁ ଦେଖିଦେଇଛନ୍ତି ଆଉ ତାପରେ କାଲି କଣ ହବ ପୁଣି ଆମ ଡିପାର୍ଟମେଣ୍ଟରେ ଏଚ୍ ଓ ଡି ବି ଦେଖିଦେଇଛନ୍ତି।
ହଁ ହଁ ମତେ କହୁଥିଲା ଜଣେ ତମର ଜଣେ ମହିଳା ମିତ୍ର ମତେ କହୁଥିଲେ।
ଓହୋ ତାପରେ ସେତେବେଳକୁ ଆମେ ଆମର ଦିଟା ପୁରୁଷ ମିତ୍ରଙ୍କ ସହିତ ଥିଲୁ ଆଉ କେହି ନଥିଲେ। ଏ ଯେଉଁ ସୁନୀଳ କରିକି ଗୋଟେ ପିଲା ଅଛି ଆଉ ଗୋଟେ ପିଲା ଅଛି ଔରଦୀପ। ତାଙ୍କ ସହିତ ତୁ ତାଙ୍କ ସହିତ ଥିଲୁ ସେ ତେବେଳେ ଦେଖିଦେଇଚନ୍ତି ବି ଆମର ଜଣେ ଲ୍ୟାବର ଟେକ୍ନିସିଆନ୍। ଆମର ଜଣେ ଉପର ସାର୍ ହେବେ। ଏଇ ସବୁ ଯାତ୍ରା କରୁ କରୁ ଆମର ଜୀବନରେ ସମୟ ସରିଯାଉଚି। ସେଥିରେ ମୋର ଗୋଟେ ପୁରୁଷ ମିତ୍ର ଅଛନ୍ତି ସୁରଜ କରିକି ସେ ସୁରଜ ଆଜି ତାଙ୍କର ହେଲମେଟ୍ କୁ ମୋମୋ ଦୋକାନରେ ଛାଡି ଦେଇକି ଆଇଥିଲେ। ତାଙ୍କର ଟିକେ ବେ ଶୀ ବୁଦ୍ଧି ସବୁ ଜିନିଷ ସବୁଠି ଛାଡି ଦେଇକି ଆଉଚନ୍ତି କଣ କହିବ ତାଙ୍କୁ।
ଆଉ ମୁଁ କଣ ଶୁଣି ବା ପାଇଁ ପାଇଲି କାଲି ଆପଣଙ୍କର କଲେଜ କଣ ଛୁଟି ଅଛି ନା କଣ।
ଆଜ୍ଞା ଆଜ୍ଞା ଆପଣ ତ ସବୁ ଜାଣି ଦୋଉଚନ୍ତି ଆଗୁଆ କଣ କହିବି। ଆପଣଙ୍କୁ ଆଉ କହିବା କଣ ଦର କାର୍ କାଲି କଣ ଗୋଟେ ମହରମ ଅଛି। ମହରମ ଛୁଟି କାଲି। ଆଜ୍ଞା ଆଜ୍ଞା। ସେଇଟା ତ ଆପଣଙ୍କୁ ଗୁଗୁଲ୍ ସର୍ଚ କଲେ ହିଁ ଜଣା ପଡିବ କାରନ ମୁଁ ବି ଜାଣିନି।
ଆଚ୍ଛା।
ଏମିତି ଆଉ, ଆଉ ଆପଣ କଣ କରୁଚନ୍ତି କହିଲେନି ତ କୁହନ୍ତୁ କୁହନ୍ତୁ? ଆପଣ କଣ କରୁଚନ୍ତି?
ମୁଁ କିଛି ନୁହୁଁ। ମୁଁ ବସିଚି ଏଁ। ଆଉ ମୋବାଇଲି ବି ଦେଖୁଚି ପ୍ଲସ୍ ଆ ଟିଭି ବି ଦେଖୁଛି। ଦିଇଟା ଯାକ କାମ ମୁଁ ଏକା ସହ କରୁଚି।
ଆ-ଆପଣ ତ ସବୁ କାମ ଏକା ସହିତ କରି ଦୋଉଚନ୍ତି।
ଗୋଟେ ଆଖିରେ ରିଲସରେ ଦେଖୁଚି ଆଉ ଗୋଟେ ଆଖିରେ ଟିଭି ଦେଖୁଚି ତ କଣ କହିବା ଆଉ। ଏହି ପରି ଜୀବ-ବ-ଜୀବନ ଟା ଚାଲିଚି। ହଁ ନା ନାଇ ଏ ଏବେ ସବୁ ବନ୍ଦ କରିଦେଇଚି। ଏବେ ଖାଲି ଆପଣଙ୍କ ସହ କଥା ହୋଉଚି।
ଆଚ୍ଛା ଆଚ୍ଛା ଆପଣ ହୁଏ ଆପଣ ଯାହା କରିବେ ଗୋଟେ କାମ ମନ ଧ୍ୟାନ ଦେଇକି କଲେ ଭଲ ହବ। ଏମିତି ଜୀବନରେ ଭଲ ସବୁ ଚାଲିବ ଆଉ କୋଉ କିଛି ଜଣା ନାହିଁ ମତେ।
ଏମିତି ହିଁ ଆଉ
କଣ ଖାଇଚନ୍ତି ଆପଣ?
ଏବେ ମୁଁ କଲେଜରୁ ଆସିକି ଭାତ ଆଉ
ଟିକେ ଜୋରରେ କହିବେ।
ମୁଁ କଲେଜରୁ ଆସିକି ଏବେ ଭାତ ଆଉ ସୋୟାବିନ୍ ଆଉ ଛୁଇଁ ତର କାରି ଖାଇଥିଲି।
ଆଚ୍ଛା ଆଚ୍ଛ ଆଚ୍ଛା।
ହଁ ଆଉ ଆପଣ କଣ ଖାଇଥିଲେ ଖରାବେଳେ? କାରନା ଆପଣ ତ ଖରାବେଳେ
ଆ ମ ଆଜି ଖରା ବେଳେ ମୁଁ ଖାଇଥିଲି ଭାତ, ଡାଲି ଆ କରଡି ଆଉ
କଣ?
କରଡ଼ି।
ସେଟା କଣ?
ସେଇଟା ଗୋଟେ ଆମ ପାଉଁଶ। ପାଉଁଶ ର ଇଂଲିଶ୍ ଯୋଉ ଆମର ବାମ୍ବୁ ଗୋଟେ ଥିଲା ଗୋଟେ କୋଉ କ୍ଲାସ୍ ରେ ତ ମନେ ନାହିଁ, ଗୋଟେ
ଅଁ।
ଥିଲା ସେ ମାନେ ବାଉଁଶ ବାଉଁଶ ସହ ଥିବା କଣ କୁହନ୍ତି ସମ୍ପର୍କ ଥିଲା ଗୋଟେ।
ଯେ
ମନେ ପଡ଼ିଲା।
ବାଉଁଶ ଗଛର ବାଉଁଶ ଗଛର କିଛି ପିକ ପଟେ ତ ଆଛା ହଉ ମୁଁ ବୁଝିଗଲି ଆପଣ କଣ କହିବାକୁ ଚାହୁଁଛନ୍ତି ମୁଁ ବୁଝି ସାରିଲିଣି? କିନ୍ତୁ ମୁଁ ବୁଝିବି ପାରିଲିନି ତ ମୁଁ ଆପଣଙ୍କୁ ମୁଁ ଟିକଏ ପରେ ବୁଝେଇବି ଆଉ
ହଁ।
ଆଉ କଣ କରୁଥିଲେ ରାତି ଏବେ କଣ କରିବେ?
ହ୍ଯାଲୋ।
ହ୍ୟାଲୋ।
ହଁ କୁହନ୍ତୁ? ଆଉ ଆଜି ଆ ଏବେ ମୁଁ ଭାବୁଛି କିଛି କରିବିନି ବସି ବି
ଆଚ୍ଛା ଆଚ୍ଛା ବସିକି ତ ଖାଲି ଫୋନ୍ ଦେଖିବାର ଅଛି ଏବେ କାର ଯୁବପିଢ଼ିଙ୍କୁ ଆଉ କଣ ହିଁ କହିବା? ଫୋନ ଦେଖୁଛନ୍ତି ବସି କି।
ଆଜି କାଲିକା ଯୁବପିଢି ସବୁ ଷଷ୍ଟରୁୁ ନଷ୍ଟ ହେଇଗଲେଣି।
ହୁଁ ହୁଁ ଆମ ଭଳିଆ ଲୋକମାନେ କେତେ କଷ୍ଟ କରୁଛନ୍ତି।
ସେଇଆ ବା ସେମାନେ ଆଜି କାଲିକା ଛୁଆ କେହି ବୁଝି ପାରୁନାହାନ୍ତି କେବେ କି ଆମେ କେତେ କଷ୍ଟ କରି କୃଷ୍ଣ ଖୋଜୁଛୁ କିନ୍ତୁ କୃଷ୍ଣ ବି ମିଳୁନାହାନ୍ତି।
ସେଇଟା ବି ଗୋଟେ କଥା।
ଆଜି କାଲିିକା ପିଲମାନକୁ ତ ଖାଲି ବସିକି କୃଷ୍ଣ ମିଳି ଯାଉଛନ୍ତି।
ଆଚ୍ଛା ଆଚ୍ଛା ଆଉ କୃଷ୍ଣ ବସିକି କଣ ରାଧା ଖୋଜୁଛନ୍ତି?
ଆ ସେଇ ରାଧା କହୁଛ ତ ରାଧା ସବୁ ବିଜି ରହୁଛନ୍ତି ଟିକେ ଆଉ
ହଁ ହଁ।
ହରେ କୃଷ୍ଣ ଜପ କରୁଛନ୍ତି ରାଧା ତ ସେଥିପାଇଁ।
ହଁ ସେଇଥିପାଇଁ କି ସେଇୟା ଚାଲିଛି ଆଉ
ଆଉ ଆପଣଙ୍କ ସିଆଡେ ଆଜି ପାଗ କେମିତି କରିଛି?
ପାଗ ଆମର ଏଇଆ କରିଛି କି ବହୁତ
ଜୋରରେ ଜୋରରେ ଜୋର ରେ
ଆମର ଆଡ଼େ ପାଗ ଏଇଆ ଅଛି କି ଟିକେ ଖରା ବି ହଉଛି। ଏଗାରଟା ବାରଟା ବେଳକୁ ଟିକେ ବର୍ଷା ବି ଉଠେଇଥିଲା। କିନ୍ତୁ ବର୍ଷା ପକେଇଥିଲା ନା ନାଇଁ ମୁଁ ଜାଣିନି।
ଏଗରଟା ବାରଟା ବେଳକୁ ନାଇ।
ହଁ କାରଣ ସେତେବେଳେ ମୁଁ କଲେଜରେ ପାଠ ପଢ଼ଉଥିଲି। ତ ମୁଁ ବାହାର ଜିନିଷକୁ ନଜର ଦଉନଥିଲି ବେଶୀ। ମୁଁ ମୋ ଛୁଆମାନଙ୍କୁ ପାଠ ପଢ଼ିଆରେ ପଢ଼ଉଥିଲି ପଢ଼ଉଥିଲି।
ସେ ପଢଉଥିଲେ ମାନେ ପୁରା ଫୁଲ ଅ ଏକ ତ୍ର
ହଁ ହଁ ଏକାଗ୍ରତା ସହ ଏକାଗ୍ରତା ସହ ଏକାଗ୍ରତା ସହ ମୁ ପାଠ ପଢଉଥିଲି ତ ସେଥିପାଇଁ କି ବାହାରର ଝରକାକୁ ମୁଁ ଏତେ ଆଖି ଦେଇନି। ତ ସେଥିପାଇଁ କି ଦେଖିନି ବର୍ଷା ହେଇଛି ନା ନାଇଁ କିନ୍ତୁ ବର୍ଷା ଉଠେଇଥିଲା। କାରଣ ଟିକେ ସୁଲୁ ସୁଲୁ ପବନ ଆସୁଥିଲା।
ଓ ସୁଲୁ ସୁଲୁ ନୁହଁ ସେଇଟା ସୁଲୁ ସୁଲିଆ ପବନ।
ଆ ସେଇ ଶୁଲୁ ଶୁଲୁ ବି କୁହ ନ୍ତି।
ଆପଣ କହି ଯାଣନାହାନ୍ତି କଁ କହିବେ ଆଉ କଁ ପାଠ ପଢଉଥିବେ ମୁଁ ଆଉ ଯଦି ଆପଣ ବଟାନୀ ଭିତରେ କି ଯଦି ଗଛପତ୍ର ଭାଷା ବୁଝି ପାରୁନାହାନ୍ତି ତାହେଲେ ଆପଣ କଣ ବଟିନି ପଢଉଛନ୍ତି ମୁ ଜା ନେପାଲ
ଆମ ଆଟରେ ଟିକେ ବଟନୀଟା ଅଲଗା ସେଇଥିରେ ଏ ଗଛ ପତ୍ର କେମିତି ଆବାଜ କରନ୍ତି ସେଇଟା କୁହେନି। ସେଥିପାଇଁ କି ଦରକାର ପଡ଼ିନି, ଆଉ ଆପଣ ଭୁବନେସ୍ୱର କେବେ ଆସିବେ?
ମୁଁ ଯିବାର ତ କେବେ ମୁଁ କହିପାରିବିନି କଣ କାଲି ରାତ୍ରି ସମୟରେ ମୁଁ ଗୋଟେ ମୋର ସାଙ୍ଗର ଝିଅ ସହ କଥା ହଉଥିଲି ତ
ହଁ।
ସେଇ ସମୟରେ ମୋ ପିତାଶ୍ରୀ ଏ
ଧରି ଦେଇଛନ୍ତି।
ତାଙ୍ଗେ ହାତ ଥରେ ଧରିଦେଲେ। ତ ମତେ ଅ ମାନେ ଅଲା ପ୍ରକାରରେ ଉ କଥା କହି ମତେ ପୁରା ଇଏ କରି ଦେଇଛନ୍ତି।
ଛନ୍ତି ପୁରା ଚୁପ୍ କରି ଦେଇଚନ୍ତି। ଆଚ୍ଛା ଆଚ୍ଛା ମୁଁ ବୁଝିପାରୁଛି କିଛି ଅସୁବିଧା ନାହିଁ, ଆପଣ ଯଥା ଶୀଘ୍ର ଚେଷ୍ଟା କରନ୍ତୁ ଜୁନ୍ ତିରିଶ ଭିତରେ ଆସିକି ଭୁବନେଶ୍ୱରରେ ପହଞ୍ଚିଯିବେ।
କାଇଁ ଜୁନ୍ ତିରିଶ ରେ କଣ ଅଛି କି?
ଜୁନ୍ ତିରିଶ ଭିତରେ ଆମେ କିଛି ଗୋଟେ କରିବାକୁ ଯାଉଛୁ, ବୋଲି ମୁଁ କିଛି ଗୋଟେ କହୁ ଚି।
ଆଛା।
କିନ୍ତୁ କିଛି ନ ବି ହେଇପାରେ ତ ସେଥିପାଇଁ କି ଜଣା ନାହିଁ। କିନ୍ତୁ ଆପଣ ଯଥାଶୀଘ୍ର ଆସିକି ଭୁବନେଶ୍ଵର ମାଟି ଛୁଇଁବା ଦରକାର।
ମାଟି ଛୁଇଁବି ମାଡିଲେ ଚଳିବନି।
ହଁ ମାଟି ଛୁଇଁବେମା ଆଉ ମାଡ଼ିବେ ମାନେ ତ ଛୁଇଁବା ହେଲା ନା?
ଛୁଇଁବା ଟା ତ ହାତରେ ଛୁଅନ୍ତି।
ନା ନା ପାଦରେ ବି ଛୁଇଁ ହେବ ଆପଣଙ୍କର ଚପଲ ଯେମିତି ମାଟି ଛୁଇଁବା ଦରକାର।
ହଁ କିନ୍ତୁ ମୁଁ ଯଦି ଜୋତା ପିନ୍ଧିକି ଗଲି।
ଆପଣଙ୍କ ଜୋତା ମାନେ ପାଦର ଯେକୌଣସି ଯନ୍ତ୍ର ମାନେ ଯ ପତ୍ର ନୁହଁ ପାଦର ଯଉ କୌଣ
ହୁଁ।
ମାନେ ପାଦରେ ପିନ୍ଧୁଥିବା ଯେକୌଣସି ବସ୍ତୁ ସେ କିଛି ବି ହେଇ ଥାଉ ହଁ। ଜୋତା ଚପଲ ଆଉ ଯାହା ଯାହା ଥାଇପାରେ। ସେ ସବୁ ଭିତୁରୁ ଭୁବନେଶ୍ଵର ମାଟି ଛୁଇଁଥିବା ଦରକାର।
ଆଜ୍ଞା ଆଜ୍ଞା ଆଜ୍ଞା।
ଆପଣ ଗୋଟେ ସେଠି ବସିକି ମୁଁ ମୁଁ ଟିକେ ହଁ ହଁ ମୋର ଏବେ ଗୋଟେ କାମ ମନେ ପଡିଲା। ମୁଁ ଯାଉଛି ଗୋଟେ କାମ କରିକି ଆସିବି। ହଉ ମୁଁ ଏବେ ରଖୁଛି ଶୁଭ ସନ୍ଧ୍ୟା ବେଳ।